ହାଲୋ
ହଁ କଣ କରୁଛ?
ମୁଡ୍ ଅପ୍ ହେଇଗଲା।
କଣ ପାଇ,
ଏ ତାଙ୍କୁ କଲ୍ କରିୁଥିଲି କଟିି ଗଲା, ଭଲ ଲାଗୁନି ମୁ
ଓହୋ ହୋ, କଣ କଟିଗଲା କଣ ପାଇଁ?
ମାନେ ତମକୁ ଗୋଟେ ଟ୍ୟାକ୍ସ ଦିଆଯାଇଥିବ ମାନେ ହଣ୍ଡ୍ରେଡ଼ ପରସେଣ୍ଟ କାମ ଯଦି ଭଲକିନା ନହେବ କେମିତି ଲାଗିବ?
ଓହୋ।
ମନେକର ଏକ୍ଜାମ୍ପୁଲ ଗୋଟେ ତିରିଶି ଟା ଜିନିଷକୁ ତମେ ଯଦି ଏଗାରଟା ଭୁଲ କରିବ ଉଣେଇଶ ଟା ଠିକ୍ କରିବ ଲାଭ କଣ? ତମେ ଗୋଟେ ନିଜେବି କୁହ ଆଉ ସେମିତି ବି ନାହିଁ ଆହୁରି ତିନିଟା ଅଛି। ଆପରେ ଆଉ ଦିଇଟା ଅଛି ସେଇଟା ବି ଭୁଲ ହେଇପାରେ ବୋଲି କଣ ମାନେ ଅଛି।
ଓହୋ। ଏମିତି ହେଲା, ତମେ ଆଗ ଯୋଉ ନେଟ୍ କନେକ୍ଟ କରି ଦେଖୁନ ଆଗ ତାପରେ ଯାହା କରିବ।
କେଜାଣି?
ଯାହାଙ୍କୁ କଲ୍ କରୁଥିଲ ତାଙ୍କର କୋଉ ସିମ୍ କି?
ଜିଓ ସିମ୍।
ଆଉ ଯିଓ ପା ଜାଣିନ ପ୍ରୋବ୍ଲେମ୍ ସବୁବେଳେ।
ମୁଁ ବାର ବାର ମୁଁ ତାକୁ କହୁଛି- ସେ ପିଲାଟାକୁ ଜିଓ ସିମ୍ ତୋର ତୁ ଟିକେ ପାଖରେ ରହ। ସେ ଆଗୁଆ ଟୁଙ୍ଗ୍ କିନା ପଳଉଛି। କଲ୍ ହେଇସାରୁ କଥାା ହେଇସାରେ ହାଲୋ ହେଇସାରୁ ତାପରେ ଯିବୁ କେତେ ଥର କହିବି ତାକୁ ମୁଁ ବି ଆଉ ଜାଣିପାରୁନି। ମୁଁ ତାର ଯେତେବେଳେ କାମ ପଡିବ ମୁଁ ତାକୁ କି କିଛି କହିବିନି। ସିଏତ ଜାଣିଥିବ କେମିତି କଣ କଟିଯାଉଛି କଣ ହଉଛି। ହୁଁ, ବୁଦ୍ଧି ଶିଖିଯିବ ସିଏ ଯେତେବେଳେ ଠିକ୍ ଜାଣିପାରିବ ଆଉ କଣ।
ନା ମ ତମ ସହ ହୋଉଛି ବୋଲି ଆଉ ଜଣଙ୍କୁ କାଇଁ ସେମିତି ହଇରାଣ କରିବ।
ମୁଁ କିଛି ହଇରାଣ କରିବିନି। ସିଏ ତାର ନିଜେ ନିଜେ ମାରିବ ନିଜେ ନିଜର ହବ। ମୁଁ କିଛି କହିବିନି ଭୁଲ କଣ ଠିକ୍ କଣ? ଯଦି ପଚାରିବ ତାହେଲେ ମୁଁ କହିବି।
ଓହୋ। ହଉ ଛାଡ ଆଉ ମୁଡ୍ ଅଫ୍ କାହିଁ କରୁଛ କୁହ ଆଉ କଣ, କଣ କରୁଛ ଖାଇଲଣି?
ମୁଁ ଖାଇବି ଯାଇଁକିନା ଆଉ।
ଓ ହୋ। ପୁରା ରାଗି ଯାଇଛ ଆଉ। ଟେନସନ୍ ହେଇଯାଇଛ ପୁରା।
ହୁଁ ମୁଡ୍ ଭଲ ନାହିଁ କୋଉ ଟେନସନ ହଅନ୍ତିନି। ମାନେ କହିବାକୁ ଗଲେ ଭାବିଲ ତିରିଶ ରୁ ଉଣେଇସ କେତେ ପରସେଣ୍ଟ? ପନ୍ଦର ଫିପ୍ଟି ପରସେଣ୍ଟ। ଆଉ ରହିଲା ତିନି ଦଶ ତିରିଶି ତିନି ଆଁ। ତିନି ଆ ତିନିତିରି ନଅ। ତିନି ତିରି ନଅ।
ଆ ଛାଡ ଯାହା ହେଲା ହେଲା, ଆଉ ଯୋଉ ତିନ୍ ଆଉ ଯାହା ବି ତମ ଟ୍ୟାକ୍ସ ଅଛି ତାକୁ ଦେଖ ବହୁ ଦୟା କରିକି ଯେମିତି ନେଟ୍ ପ୍ରୋବ୍ଲେମ୍ ନହବ ଭଲସେ କର, ଟ୍ୟାକ୍ସଟା ସାର।
ହୁଁ, କହୁଛି ରହୁନ ଦେଖିବ। ଅଁ କେତେ ମିନିଟ୍? ଆ ଉଣେଇଶି ଡିଭାଇଡେଡ଼୍ ବାଏ ଆମ୍ ତିରିଶି ଇଣ୍ଟୁ ଅ ଶହେ। ମାନେ ସିକ୍ସଟି ଥ୍ରୀ ପରସେଣ୍ଟ କାମ ଯଦି ସକ୍ସେସଫୁଲ୍ ହବ ଲାଭ କଣ? ମୋତେ ଗୋଟେ କଥା କହିଲ। ତମେ ନିଜେ କୁହ।
ହବ। ହଁ ଛାଡ଼ ଟାସ୍କ ତ ମେନ୍ ତିରିଶଟା କମ୍ପ୍ଲିଟ ହେଇଗଲା ଆଉ ସେଥିରେ ଯାହା ହେଲା ହେଲା କଣ କରିବା।
ଟାସ୍କ କମ୍ପ୍ଲିଟ ହେଲା ନାଇଁ କିଛି ନାଇଁ ମନଦୁଃଖ ହେଲା। ମାନେ କଣ ମୁଁ ଏକଜାମ୍ ଦଉଚି ଭୁଲ ହଉଚି ମୋର। ଇଏ ଗୋଟେ କାମ ଗୋଟେ ୱାର୍କ। ଆଉ କଣ ଖବର କୁହ?
ନାଇଁ ବା ଖବର ଭଲ। ବର୍ଷା ପକଉଚି ନା ନାଇଁ।
ହୁଁ ତାକୁକୋହୁଚି।
ହଁ ହଁ।
ସେମିତି ଝିପିଝିପି ପକୋଉଚି ଏତେ ଜୋରେ ବି ପକୋଉନେହିଁ।
ହଁ। ଆଉ ଖାଇବ କଣ ଖରାବେଳେ?
ଖରାବେଳେ କଣ ଖାଇବି ଖରା ଏପଟେ ବୋଉ କଣ କରୁଚି ନା ଆଜି ଆଳୁ ଚକଡା, ଆଉ ଭାତ, ଡାଲି, ପୋଟଳ ଆଳୁ ଭଜା ହବ ବୋଲି କହୁଥିଲା ବୋଉ।
ହଁ ହଁ ତମେ ଭାବୁଥିବ ଆଳୁ ଚକଡା କଣ ପାଷ୍ଟେରୁ କହିଲାଣି ନା କଣ।
କଣ କୁହ କୁହ?
ଏ ହଁ ଆଉ ଗୋଟେ ମଜା କଥା ଟେ ଶୁଣ ହେଲା।
ହଁ କହୁନ?
ସୁବୁଚିଟି?
ହଁ ପା କହୁନ କୋଉଠି।
ମୁଁ ଭୁଲିଗଲି ସେ ମଜା କଥା କଣ।
ଉ ହୁଁ।
ଏଇ ଏଣ୍ଡୁକକୁ ମୋ ଆଡକୁ ଏଡେ ଜୋରେ ଚାଲୁଚି ଥାଲୋ ଏ ଧନ ହୁଁ ହୁଁ।
ସେରଙ୍ଗ ବଦଳାଏ।
ହଁ ବା ଆମ ରୁ ଆମ ରୁନିଆ ସାର୍ ଅଛନ୍ତି ସେ କୁହନ୍ତି ଏଣ୍ଡୁକୁ ଯାହା ପଚାରିବ ସେ ମୁଣ୍ଡ ଟୁଙ୍ଗାରିବ ତା ମାନେ କଣ ସେ ବୁଝିଗଲା। ହଁ ସିଏ କିନ୍ତୁ ସବୁ ହଁ ମାରେ।
ଆମେ ମାନେ ବି ସ୍କୁଲ୍ ବେଳେ ଯେତେବେଳେ ପଡୁଚି ବୁଝୁ ନ ବୁଝୁ ହୁଁ ହୁଁ। ତ ମାଡ଼ ପଳେଇ ଚାଲ ତାପରେ ବୁଝିବା ଦେଖିିବା।
ବଣୁଆ ଏଣ୍ଡୁଅଟା ପଳେଇଲା ଦଉଡ଼ିକିନା।
ଅ ହଁ।
ଆଉ କଣ ଖିଆ ପିଆ ହବ?
କଣ ହବ ଆଜି ମାଛ ଆଉ ଭାତ ଆଉ ତରକା
ମାଛ, ଭାତ କାକୁଡ଼ି।
ମା ନାଇଁ କାକୁଡି ନୁହଁ ମାଛ, ଫାଛ ପକାଏ।
ଅ ହଁ ତମ ଗାଁ ରେ କାଳେ ପା ଗୋଟେ କୁମ୍ଭୀର ପଶି ଏ ସରି ହାତୀ ପଶିଯାଇଥିଲା?
ସେ ବହୁ ଦିନର କଥା।
ବହୁ ଦିନ ହେଲାଣି?
ହଁ ତିନି ବର୍ଷ ଖଣ୍ଡେ ହେଇଗଲାଣି।
ହାତୀ ପଳେଇ ଆଇଥିଲା ନା କଣ ହଁ ହଁ।
ଧାନ ଗଛ ପରେ ପରେ ଆମ ଘର ପଳେଇ ଆଇଥିଲା ଆମ ଲାଟିନ୍ ଭାଙ୍ଗି ଦେଇ ପଳେଇଲା।
ଲାଟିନ୍ ଭାଙ୍ଗିଦେଇ ପଳେଇଲା। ହେଁ ହେଁ।
ଓ ହୋ।
କଥାରେ ନାଇଁ ହାତୀ ଦୌଡି ଦୌଡି ଯେଉଠି ଘୋଡା ହାତୀ ଚାଲି ଚାଲି ଯୋଉଠି ପାହୁଣ୍ଡ ପକେଇ ପକେଇ। ଘୋଡା ଦୌଡି ଦୌଡି ସେଠି ନା କଣ।
ହଁ ତାର ଗୋଟାଏ ପାଉଣ୍ଡରେ ପୁରା।
ହୁଁ ହୁଁ।
କଣ ବର୍ଷା ହଉଚି ନା ନାଇଁ?
ହଁ, ବର୍ଷା ହଉଚି ଆଉ।
ମୁଁ ଗୋଟେ ଲେମ୍ବୁ ଗଛ ଲଗେଇଚି ନା?
ହୁଁ।
ଲେମ୍ବୁ ଗଛ ଟା କଣ ଉଧୋଉନି ମୋ ମନ ଦୁଃଖ ହଉଚି।
ତମେ ତା କେୟାର ନଉନଥିବ ସେଇଥି ସକାସେ ସେ ଉଧୋଉନି।
ରେ କେୟାର୍ କଣ ମୁଁ ତାକୁ ବିଲ ମାଟି ଦେଇ ତାକୁ ପୋ
ତମେ ଦେଇଚ ନା ତମ ଭାଇ ବା କହୁଥିଲା ଦେଇଥିଲା ବୋଲି।
ହଁ ସେ ଭାଇ ଦେଲେ ଭାଇ କି ମୁଁ କହିଥିଲି ଭାଇ ଦେଲା ନା ଆଉ ଭାଇ ସେମିତି ଦଉଥିଲା ନା କଣ।
ନାଇଁ ବା ତା ବୋଉ କୁଆଡେ କହିଲା ସେ ଦଉଥିଲା ନା ନାଇଁ।
ଦଉନ ତା ବୋଉ ନା
ତମେ ଟିକେ ମତେ ଟିକେ ଲାଗୁଚି ଟିକେ ମିଛୁଆ ଟିକେ ଅଛ।
ମୁଁ ଟିକେ ମୁଁ ଟିକେ ମୋ ଭାଇକ ଟେକେନି ହେଲା।
ଏ ଦେଖ ହଁ
ମୁଁ ତାକୁ ସେ ଯେବେ ରିଲାକ୍ସ ହେଇ ବଇଥିବ ତା ଟେନସନ ମାନେ ଚି ମାନେ ନଥିବ ମୁଁ ତାକୁ ଆଣିକି ଘୁରେଇ ତୁରେଇକି ତାକୁ ଏଠି ମାନେ ଦେଇଦେବି ନେ ସମ୍ଭାଳେ ଏକୁ। ଟେନସନ ନେ ସମ୍ବାଳେ ଟେନସନ ସୋଧା ଶୁଣିବାକୁ ମତେ ଟିକେ ତାକୁ ଭଲ ଲାଗେ। ଯଦି ସୋଧା ଶୁଣିକି ବଇଥିବ ମୋ ସାଙ୍ଗେ
ପିଲା ଭଳିଆ ବଶିଥିବ ତା ପଛରେ ଯେମିତି ମିସାଲ ଛାଡି ଦିଅନ୍ତି ସମସ୍ତେ ମତେ ସେମେତେ ଛାଡିଦଉଛନ୍ତି।
ସାଙ୍ଗେ ସାଙ୍ଗେ ସେ ମୁଁ ଦେଖିଲି ଚୁପଚାପ ହେଇ ବଇଚି ମୋ ଆଖି ଅନେଇ ଦେଲି କ କଣ୍ଟା ତାର ଅସୁବିଧା ମୁଁ କରିବି ତାର।
ମାନେ ତମେ ତା ପଛରେ ମିସାଇଲି ଛାଡିବ ସେ ମିସାଇଲି ର କେମିତି ମାନେ ଡିସମିସ୍ କେମିତି ହବ ସେଇଟା ବି ତାକୁ ଶିଖେଇବ ସିଏ ଡିସମିସ୍ କରିବ ନା କଣ?
ନାଇଁ ସେଇଟା ଡିସମସ୍ ହେଇ ହେଇନି ଡିସମିସ୍ ହବା ପାଇଁ ମାନେ ତାହା ମାଇଣ୍ଡି ଖର୍ଚ୍ଚ କରିବା ଦରକାରେ। ସେଇ ହି ଡିସମି୍ସ କରିପାରିବ ତ ଭଲ କଥା ହେଲା ସେ କିନ୍ତୁ ଡିସମିସ କରିବ ପାରେନି ମୁଁ ଏ ବୋଉ ଆଗରେ କହିଚି ହିଁ -ହିଁ- ହିଁ -ତାପରେ ବୋଉ କଣ କହିବ ତାକୁ ପାଟି କରେ ତାପରେ ମିଶାଇଲି ତ ଫାଟିଗଲା ଆଉ କଣ ଆଉ ଡିସମିସ କଣ।
କାମ ନୁହଁ ତମେ ତମେ ପୁରା ହଉଚ ଟୋଟାଲି କଳି ଆଉ କଳିଆ ଲୋକ।
ଏଁ ନାଇଁ ମତେ ଟିକେ ଭଲଲାଗେ ୟାର ଅଚ୍ୟୁଲି ତା ସାଙ୍ଗେ ଲାଗିବାକୁ ଭଲଲାଗେ ହେଲେ ସେ ତାର ଆକ୍ଷେପ ଭଳିଆ ହଏ। ମୁଁ ଆଉ ତା ସହ ଲାଗୁନି ନା ତା ମୁଁ ତା ସହ କଥା ହଉନି ରାଗିକି ତା ଉପରେ ଯେ ଯାହା ଆଣୁଚି ଏକା ଖାଉଚି ମତେ ଦଉନାଇଁ।
ମତେ କିଛି ଦଉନି ଆଉ।
ମୁଁ ଜାଣିବାରେ ଭଲ କରୁଚି।
ଛାଡ଼ ତମେବି ତା ସହ ପଟ।
ଓ ପୁଅ ପିଲା ସପଟ ନିଅନ୍ତିନି?
ଅ ହଁ ତମ ପୁଅ ମାନଙ୍କ ଜାତିସେଇଆ ଆଉ।
ପୁଅ ପିଲା ମାନଙ୍କ ବି ଗୋଟେ ଜାତି ଅଛି।
ହୁଁ।
କଣ ଶୁବିଲା ନାଇ ବୋଧେ ନ ଶୁଭିଲା ଭଳିଆ ମୁହଁ ବୁଲେଇ ଦେଲ?
ମୁଁ ତମ କଥାଟାକୁ ଆଉ କେୟାର କରୁନି, ମୋର ବିଲେଇଟେ ଅଛି ତା ଗୋଡଟା ଫୁଲିଛି ମୋ ମନଧୁକ ମୁଁ ସେ ବିଲେଇ ଗୋଡ଼ କେମିତି ଭଲ କରହିବେ ଜାଣିପାରୁନି।
ତାର କଣ ଠିକ ହେଇେ ନି ଏ ପର୍ଯ୍ୟନ୍ତ ତ ଗୋଡ?
ହଁ।
ତା ଗୋଡ କ ଏ ପର୍ଯ୍ୟନ୍ତ ଠିକ ହେଇନି?
ନାଇଁ ତା ଗୋଡ ଫୁଲିକି ରହୁଛି ସେ ଛୋଟ ଛୋଟେ ଯାଉଛି ମୁଡି ଖାଇକି ଯାଉଛି।
ହୁଁ ହୁଁ।
କରିବି ମନ ଦୁଃଖ ହଉଛି ମୋର। ଗେଣ୍ଡା ଅଣ୍ଡା ଯାଉଛି ପଠିକି। ଗେଣ୍ଡା ଆଣ୍ଡରେ ଆମ୍ପ୍ଲିଟ କରିି ହେଵ?
ହଁ ଗେଣ୍ଡା ଅଣ୍ଡାରେ?
ହ।
ତମେ ଥରେ କରିକି ଖାଓ ମୁଁ ଦେଖିବୀ ଯେ ଜଣିଲି ଭଲ ହଉଛି ତାହେଲେ ଖାଇବି ଆଉ କଣ।
କୋରିଆନ୍ ଲୋକ ଅଣ୍ଡାରେ ଯେମିତି କରନ୍ତି ଯେଉ ଅଣ୍ଡାର କେଶରଟା ମଝିରେ ରହେ ତା ଚାରିିକର ଧଳା ହେଇାଯାଏ। କେମିତି ହଏନା କଞ୍ଚା ଲାଗନି?
ଯେମିତି ସେମାନେ ସବୁ ଲୋକ ଆସିକି ଇଣ୍ଡିଆରେ ଖାଆନ୍ତି କହନ୍ତି ଏ ସିଙ୍ଗଡା ଭିତରେ ଆଳୁ କେମିତି ପସିଲା, ଜିଲାପି ଭିତରେ ମିଶରିି କେମିତି ପସିଲା। ତମେ ସେଇଭଳିଆ କଥାବାର୍ତ୍ତା କରୁଛ ଆଉ।
ଏ ରାଇଟ ଠିକ କଥା କହିଛ ଆଉ ଶତ କଥା ଆଉ। ସେ ଯେମିତି ପଚାରିବେ ଆମ ବି ଜାଣିପାରୁନୁ ଅଣ୍ଡା ଟା କେମିତି ଆମକୁ ଆସେ। ଆମେ ଏଠି ଗୋଳେଇ ପକେଇ ଗୋଳେଇ ଦଉଛୁ ବୋଲି ଆମର ମିଶ ଆମ ଗୋଳେଇ ମାନେ
ତାଙ୍କର ସେପଟକୁ ଯିବ ମାନେ ଖାଇବାର କୌଣସି ଏକ ପରସେଣ୍ଟ ଭରସା ନାହିଁ। କଣ କରିଥିବେ ତା
ମୋର ଗୋଟେ ଭାରି ଇଚଛା ମୁଁ ଗୋଟେ କୋରିଆନ କୁ ଯିବି କୋରିଆନ ଏଡିଆକୁ ଯିବି। ବହୁତ ବୁଲି ବଲି ଆସବି।
ବଢିଆ କୋଆ
ଏ କୋରିଆନ ରେ କୋରିଆ କୋରିଆନ ରେ କଣ ସିଆଡେ ଆଳୁ, ଟମାଟର ଏଗୁଡ଼ା ବିକ୍ରି ହଉଥିବ?
ନା ତାଙ୍କର ଅଲଗ ଭଲ ଥାଆନ୍ତି।
ଆଳୁ ଟମାଟର ଖାଆନ୍ତି ନି?
ମୁଁ ଯାଇ ଦେଖିଥିଲି
ଛୁଇଁ ଫୁଇଁ ଶାଗ ଏଗୁଡା କିଛି ନଥିବ ତାଙ୍କର ସିଆଡେ ବୋଧେ?
ନା।
ରାକ୍ଷସ ଗୁଡାକ ଆଉ। ଖାଲି ମସଲା ପକେଇବେ ଆଇଁଷ ପକେଇବେ ଘାଣ୍ଟିଲେ ଖାଇଲେ ନା କଣ? ସେଇଥି ପାଇଁ ସେଗୁଡା ପୁରା ପୁରା ତୋଫା ଗୁର ଗୁଡା ନା?
ହୁଁ।
ଏ ଯେମତି ଯଦି ହୁଁ ଗୋବା ଫାର୍ମ କୁକୁଡା ବ୍ରଲର କୁକୁଡା ଗୁଡାକର ଡ ଉ ଯୋଉ କଲର ବାଟୁ ବୁଛି ସେ ଧଳା କୁକୁଡା କଣ? ଫାର୍ମ କୁକୁଡ଼ା ତାଙ୍କ ଯେମିତି ଖରା ଯଦି ପଡିଲା ଟଠକ୍ଟାକ ମରିଯିବ ସେମାନେ ବି ଯେମିତି କରାରେ ପାରିବେ ଠକ୍ଟକ୍ ଟକ୍ଟକ୍ ପଡିଯିବ ନା କଣ?
ସେମାନେ କେତେ ଗୋରା ଜାଣିଛ ନା ନାଇଁ କହିଦଉଛ।
ଏ ନୂଆ ଛପରା ଭଳିଆ ଭଳିଆ ଲାଗିବ।
ହୁଁ, ହୁଁ ତାଙ୍କର ବିଜନେସ୍ ଖାଲି ବୀଜନେସ୍ ତାଙ୍କର ବିଜନେସ୍। ସମସ୍ତଙ୍କର କମ୍ପାନୀ ମୁଁ ସିଓ ସିଏ ସିଏ ସିଏ ସିିଏ ସିଏ କମ୍ପାନୀ ର ଓନର୍ ଏମତିଆ।
କିନ୍ତୁ ଯଦି ଖରାପ୍ ଆସିବେ ସିଏ ମିଏ ଛାଡି କିନା ସବୁ ମିଆ ମିଆଁ ହେଇକିନା ସବ ଉପରକୁ ପଳେଇବେ ନା କଣ?
ନା ମତେ ଭଲ ଲାଗୁନି ତମେ ତାଙ୍କ ନାଗି କିଛି କୁହନି ମୁଁ ସହିପାରୁନି ମୋର ଏଠି କଣ ହେଇଯାଉଛି।
ଏ ଲଭର ତାଙ୍କର ବଧେ ବିପି ଏସ୍ ଲଭର ସେ ମତେ ଯାହା ଲାଗୁଛି। ଫ୍ୟାନ୍ ମାନେ ମତେ କହିଲ ଆଗ କଣ?
ପଙ୍ଖା।
ଫ୍ୟାନ ମାନେ ଯଦି ପଙ୍ଖା ତାହେଲେ ଫ୍ୟାନ ମାନେ କଣ
ଫ୍ୟାନ୍ ମାନେ ମୁଁ ତାଙ୍କ ପଙ୍ଖା।
ଓହୋ କାମ ନୁହଁ ତମେ କାମ ନୁହଁ ହେଲା।
ହୁଁ।
ଇଚ୍ଛା ନାହିଁ ଭି କଥା ହବାକୁ ଖାଲି ହୁଁ କୁଣ୍ଡେଇ କଣ୍ଡେଇ ହେଲା ଭଳିଆ କଥା ବାର୍ତା କରୁଛ ମାଙ୍କଡ ଭଳିଆ। ମୋ ପାଟି କଣ ହେଇ ରଗଲାଣି କହି କହି ଦେଖିଲା ବେକକୁ କିଛି କହୁନ ଉତ୍ତରରେ
ନାଇଁ ନାଇଁ ପାଟି କଣ ହେଇନି ଯେ ମୁଁ ଗୋଟେ ଟେନସନ ରେ ଅଛି ଇଛା ହଉଛି ମୋ ଭାଇ କି ଗୋଟେ ଦୌଡି ଦୌଡି ଯାଇକି ତାକୁ ମାରିକି ଆସନ୍ତି ବଟ୍ ମୁଁ ପାରୁନି ଏହି ଖା ମାରି ମୁଁ ସେଥିପାଇଁ ଭଲ ଲାଗୁନି ମୁଁ ବ ତମ ସବୁ ମତେ ଚିଡେଇ ଦଉଛି ଖାଲି।
ଚିଡେଇ ଦଉଛି ତମେ ସେମିତିଆ ଭୁଲ୍ କାମ କରିଥିବ, ଗାଣ୍ଡୀ ଚାଲାଖିଆ କାମ ଆଉ କଣ।
ମୋ ଜୀବନରେ ମୁଁ ଭୁଲ କରେନି
ଓହୋ କଣ କହିଲ?
ତମେ ମୋ ସହିତ କଥା ହେଇଛ ମୁଁ କେବେ ତମକୁ ରାଗି କିଛି କହିଛି।
ମତେ ବହୁ ରାଗିକି କହିଥିବୁ ମୁଁ ଜାଣିଛି।
ମୁଁ ତମ ସହ ପ୍ୟାର୍ ସେ କଥା ହଉଛିି ନା ନାଇଁ?
ଏବେ ବର୍ତ୍ତମାନ ସିନା ପ୍ୟାରେ କଥା ହଉଛ ଆଉ ଟିକେ ପରେ କେମିତି କଥା ହବ ସେଇଟା ମୁଁ ଜାଣିନି।
ମୁଁ ସବୁବେଳେ ସମମସ୍ତଙ୍କ ସହ ଏମିତି କଥା ହୁଏ।
ଏ ସେମିତି କଥାବାର୍ତ୍ତା ମୋ ସାଙ୍ଗେ କରନି ହେଲା ଆଛା।
ଆଛୋ।
ହୁଁ ପାଲ ଫୁଙ୍କିଦଲୁ ନୁ ମା ହବ
ଆମ ଘର ପାଖରୁ କଲେଜ୍ ଦେଖା ହଉଛି।
ହଁ, ଆମ ଘର ପାଖରୁ କଣ? ନା ଆମ ଘର ପାଖରୁ ଦେଖା ହଉଛି ଗୋଟେ ବସ୍ ବାଇକ୍ ଗୋଟେ ଯାଉଛି ଦେଖାହଉଛି।
ହୁଁ, ହୁଁ। ଆମ ଘର ପାଖ ପାଖରେ କି କଲେଜ୍ ଅଛି ଜାଣିଛ?
କି କଲେଜ୍?
ସାଂସ୍କ୍ରିଟ୍ କଲେଜ୍।
ଘର ପାଖା ଲାଗିକି ଅଛି ଘର ପଛ ପଟୁ ବାରି ପଟରୁ
ଘର ବାରି ପଛୁ ରୁ।
ହୁଁ।
ମୁଁ ପା ସେ କଲେଜ୍ ର ଓନର୍।
ଓନର କିଏ ସେ ରଖିଥିଲା ଅନର ତମକୁ?
ମୁଁ ମଁ ନିଜେ ନିଜେ ଓନର ହେଇଯାଏ।
ତାହେଲେ ଧମକେଇ ତମେ ଯଦି ନିଜେ ନିଜେ ହେଇଥିବ